ଏ ନମସ୍
ନମସ୍କାର ଆଉ କେମିତି ଅଛନ୍ତି ସାର୍?
ହଁ ମୁଁ ବହୁତ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସାର୍ ଠିକ୍ ଠାକ୍ ଅଛି।
ଆଜ୍ଞା ଆଉ ଆପଣଙ୍କ ଅରଆଡେ ବର୍ଷା ଆଜି କେମିତିକା ପାଣିପାଗ?
ଏବେ ତ ସାର୍ ବର୍ଷା ନାହିଁ, ଦିନ ବଳା ସାର୍ ବର୍ଷା ହଉଥିଲା। ଆପଣଙ୍କୁ ସାର୍ ବର୍ଷା ଭଲ ଲାଗେ?
ନାଇଁ ମତେ ବର୍ଷା ବର୍ଷା ସିଜିନ ବହୁତ ଖରାପ ଲାଗେ, ମତେ ବେଶ୍ କାଲି ଖରା ଦିନେ ବହୁତ ଭଲ ଲାଗେ। ଅ ଖରା ଦିନରେ ମତେ କଣ କି ଗରମ ସିନା ବହୁତ ଅଧିକ ଲାଗେ କିନ୍ତୁ ମତେ ଏମିତି ସବୁ ଡ୍ରିଙ୍କସ କରି ପିଇବା ପାଇଁ ଆଉ କଣ ମାନେ କି କୋଲଡ୍ରିଙ୍କସ୍ ହେରିକା, ମତେ କୋଲଡ୍ରିଙ୍କସ୍ ବହୁତ ଭଲ ଲାଗେ। ଆଉ ଏମତିକା ପିଇବା ପାଇଁ ଆଉ।
ଆଛା ଆଛା।
ଆଉ ଆପଣଙ୍କୁ କୋଉ ସିଜିନ୍ ଭଲ ଲାଗେ?
ହଁ ମତେ ବି ସାର୍ ଏମିତି ଖାଲି ଶୀତ ଦିନଟେ ଭଲ ଲାଗେ କାହିଁ ନା ଏବେ ତ ବେଶୀ ଶୀ ତ ହଉନି ଆଗରୁ ବହୁ ଶୀତ ଶୀତ ହଉଥିଲା ଆଉ ଉଠିବା କୁ ବହୁତ କଷ୍ଟ ଲାଗୁଥିଲା, ଶୀତ ଦିନ ଟେ କାହିଁକି ନା ଦିିନା ଦିନ ଜଲଦି ସରିଯାଏ, ଆଉ ଗୋଟେ କଥା କି ବେଶ୍ କି ନାହିଁ ନା ଖରା ଥାଏ ନା ଆମର ଇଏ ଥାଏ ସିଜିନ ବର୍ଷା ସିଜିନ ଥାଏ।
ନା ବର୍ଷା ଦିନଟା ବହୁତ ତ ଅଡ୍ ସିଜିନ କଣ କି ଏଇ ଯୋଉ ବର୍ଷା ହେଲେ ଯୋଉ କାଦୁଅ ପଚ୍ ପଚ୍ ଏଇଗୁଡାକ ବହୁତ ଅପରିଷ୍କାର ଲାଗେ, ତାପରେ ପୋ ପୋକଜୋକ ବୁଲନ୍ତି ଏଗୁଡାକ ଟିକେ ବହୁତ ଅପରିଷ୍କାର ଲାଗେ। ବର୍ଷା ଦିନ ଆଉ କେତେ ଜଣଙ୍କୁ ବି କୋଉ ଇଏରେ ତାଙ୍କୁ ଭଲ ଲାଗୁଥିବ ରେନି ସିଜିନ୍। ଛଉମାନେ ବି ଅଛନ୍ତି। କେମିତି ତାଙ୍କୁ କଣ ଭଲ ଲାଗୁଥିବ ସେମାନେ ସେଥିପାଇଁ ରେନି ସିଜିନକୁ ବହୁତ ଭଲ ପାଆନ୍ତି ଆଉ।
ଆଗୁରୁ ବର୍ଷା ସାର୍ ଭଲ ଲାଗୁଥିଲା, କିନ୍ତୁ ଏବେ ଭାବନ୍ତୁ କେତେବେଳେ ଯାଉଥିବ କିଛି କାମରେ କି କଣ, ଆଉ ହଠାତ୍ ଏଇ ବର୍ଷା ବର୍ଷା ହବ ସେ ଡ୍ରେସପତ୍ର ଓଦା ହବ, ପୁଣି ଶୁ ଖିବନି ଏଇ ସବୁ ଜିନିଷ ବହୁତ
ବହୁତ ଗ୍ୟାସ ଏବେ ଭଲ ଲାଗେନି।
ଆଉ ଆକ୍ସିଡେଣ୍ଟ ହବାର ବି ବହୁତ ଚାନ୍ସ ଥାଏ ନା, ଗାଡି ସ୍ଲିପ ଫ୍ଲିପ୍ ହେରିକା କରେ ଏଇ ସବୁ ଜିନିଷ।
ହଁ ହଁ ହଁ ପାଣି ଜମିଲେ ବହୁତ ସାଡା ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ।
ଆପଣଙ୍କୁ ସାର୍ ବର୍ଷା ଦିନ କେମିତି ଉଁ ଆପଣ ଏକ୍ସପିରିନ୍ସ କିଛି ଅଛି ଏମତି କିଛି ସିଚୁଏସନ୍ ହେଇଛି କିମ୍ବା ଏମତି ହେଇଛି? ଏମୋରି କିଛି ଅଛି ବର୍ଷା ଦିନକୁ ନେଇକି?
ହଁ ହଁ ମୋର ବର୍ଷା ଦିନେ ମୁଁ କହୁଛି ଆଜିକୁ ପୁରା ଠିକ୍ ଏଇ ଦିନ। ଆ ଠିକ୍ ଏଇଦିନ ଆମର ମାଉସୀଙ୍କର ମ୍ୟାରେଜ ଥିଲା।
ଆଜ୍ଞା ଆଜ୍ଞା।
ଆଜି ମଙ୍ଗନ ଥିଲା ଆ ତା ପୂର୍ବ ଦିନ ସେ ଯୋଉ ଗୁଡାକ ରିଚୁଆଲସ ଗୁଡାକ ହୁଏ ସେଥିପାଇଁ କି ମାନେ କି ଆମେ ଯାଇଥିଲୁ ମାନେ ବଜାରକୁ ଯାଇଥିଲୁ ଏମିତି ବର୍ଷା କା ଏମିତି ଆମେ କେକ ଆଣିବା ବଦଳରେ କେକ୍ଟା ମାନେ କଣ ହାତରେ ଧରିକି ଆସିଥିଲୁ ତା ଗଳି ପଡିଲା ମାନେ ନଷ୍ଟ ହେଇଗଲା। ଏମିତିକା ଟାଇମର କିଛି ଗୋଟେ ଆଉ ଆଉ ବହୁତ ଓଦା ବି ହେଇଯାଇଥିଲୁ। ଅ ତାପରେ ବରା ଖାଇବାକୁ ଗଲା ବେଳକୁ ସେ ବରା ଦୋକାନରେ ଯଦ ବରା ଦେଥିଲା ସେ ପୁରା ଗରମ ଗରମ ବରା ଥିଲା। ହେଇଗଲା ଏଇଟା ମତେ ବହୁତ ମଜା ଲାଗେ ଆଉ ଆଜିକା ଦିନରେ ପୁରା ଡିଟୋ ଆଜିକା ଦିନରେ ମୋର ମନେ ଅଛି ଜୁଲାଇ ଚାରି। ଆ ମ୍ୟାରେଜ ଥିଲା ଆଉ ତା ପୂର୍ବ ଦିନ ଆମେ ଯାଇଥିଲ ମେହେନ୍ଦୀ ଫଙ୍କସନ ପାଇଁ ଆଉ ମେହେନ୍ଦୀ ଟାଇମରେ ଏମିତି ବର୍ଷ ଗାଛିଲା ପୁରା ଜୁଡସୁଡ ଓଦା ହେଇଯାଇଥିଲୁ ଫସନ କଣ ହବ? କ୍ୟାମରା ବାଲା ଆସିଲା ସେଠୁ ଯେତେ ବି ଜରି ପରା ହେଇଥିଲେ ବି ବର୍ଷା
ହଁ ତାପରେ ପବନ ଫବନ ହେଲେ ବି ସାରା ସେ ଉଡେଇ ଉଡେଇ ଉଡେଇ ନବ ନା?
ହଁ ହଁ ହଁ ସେଇଗୁଡାକ। ସେଗୁଡା ବହୁତ ଆଜିକା ଦିନରେ ବହୁତ ମନେ ପଡିଗଲା ସେ ଦିନଟା। ବର୍ଷା ଦିନରେ ଏମିିତିିକା।
ବର୍ଷାରେ ଯୋଉ ଘଡଘଡି ବିଜୁଳି ସାର ମାରେ ନା ମତେ ଟିକେ ତାକୁ ଟିକେ ବହୁତ ଭୟ ଲାଗେ।
ଆଜ୍ଞା ଆଜ୍ଞା ଆମ ଘରେ ଆମ ଫାମିଲି ଲୋକ ମାନେ ବି ସେମାନେ ବହୁତ ଡର ଲାଗେ ଆଉ ସେଇଥିରେ ଆମର ଜଣେ ବି ରିଲେଟିଭସ ମାନେ ସେ ବହୁତ ମାନେ ଡେଞ୍ଜରିୟସ ଥିଲା ସେଟା। ସେ ବିଲକୁ ଯାଇଥିଲେ ବିଲରେ ଘଡଘଡି ପଡିଗଲା ସେ ଆ ମାନେ ମାକ୍ସିମମ କହିଲା ଭଳିଆ ତାଙ୍କ ମାନେ ବିଜୁଳି ଖାଇବା ଲୋକ ମାନେ କଣ ସଟ କିନା ସେଇଠି ଜଣେ ସାଙ୍ଗ ତାଙ୍କ ଆଗରେ ଜଣେ ମରିଗଲେ। ଆଉ ଜଣେ ଆଉ ଜଣେ ନାଇଁ କି ମାନେ ସେ ଯିଏ କି ଆମ ରିଲେଟିଭ ଯିଏ ସିଏ ରହିଗଲେ ତିନି ବର୍ଷ ତ ସେମାନେ ମାନେ ଏମିତିକାଣ ମାନେ ବହୁତ ଭଲରେ ବଞ୍ଚିଲେ। ଏମିତିକା ନର୍ମାଲ ନର୍ମାଲି ପେଟ ତାଙ୍କର କଣ ହୁଏ ତାପରେ ଏମିତିକା ଟାଇପର ଡିଜି୍ଜ ଚାଲିଲା ତାପରେ କହିଲେ କି ମେଡିକାଲ ଗଲେ ଟେଷ୍ଟ ହେରିକା ସବୁ କିଛି ହେଲା ତାପରେ ଯେବେ ବି ତାଙ୍କର କୋଉଠି ବି ଖଡିଆ ହେଇଯାଏ ସେ ଗୋଟେ ବ୍ଲାକ କଲର ତାଙ୍କର ବ୍ଲଡ଼ ବାହାରେ। ରେଡ୍ ବଦଳରେ। ଆଉ ଡକ୍ଟର କହିଲା କି ତମ ବ୍ଲଡଟା ପୁରା ପୋଡି ଯାଇଛି। ହଁ ହଁ ହଁ ସେଇଟା ମାନେ ମାନେ ବହୁତ ଦୁଃଖ ଦର ଗୋଟ ନା ନା ନା ସେ ଆ ଯିବାର ହେଇଗଲାଣି ଦଶ ବର୍ଷ ଖଣ୍ଡେ।
ସାର୍ ଆପଣ କହିବା କଥା ଦୁଇ ଜଣ ଏକା ସମୟରେ ଯାଇଥିଲେ କିନ୍ତୁ ଜଣଙ୍କର ସେଇଠି ସ୍ପଟ ଡେଥ ହେଇଗଲା ଆଉ ଜଣଙ୍କୁ ଏମିତି ସଫର ହେଲେ ଏୟା କହୁଛନ୍ତି ସା
ଆଜ୍ଞା ଆଜ୍ଞା।
ଆଉ ଜଣଙ୍କ ଏଇଭଳିଆ ସିଚୁଏସନ ହେଇଥିଲା।
ହଁ ହଁ ଏମିତିକା ଟାଇପର। ତ ଭାବିଲା ବେଳକୁ ସେଠି ଦୁଃଖ ଲାଗେ ବିଜୁଳି ଘଡ ଘଡିକୁ ସେଥିପାଇଁ ଟିକେ ମୁଁ ଗୋଟେ ଅନ ମାନେ ମୋର ଏକ୍ସପ୍ରିଏନ୍ସ ଗୋଟେ ମୁଁ ନୁହଁ ମାନେ ଦୁଆରେ ଏନ ସାପ ସପଫାକରୁଥିଲି ଆ ମାନେ ବର୍ଷା ହେରିକା କିଛି ନଥିଲା ଧଡ କିନା ଗୋଟେ ମାନେ ବିଜୁଳି ଲାଗିଲା ଆମ କୂଅ ପାଖରେ କିନାକୁ ମୁଁ ସଫା କରୁଥିଲି ଧଡ଼ କିନ୍ ଲାଗେ
ହ
ଚମକି ପଡିଲି ଆମ ବାରାଣ୍ଡା ଉପୁରକୁମ ଦୂରକନା ପଡିଗଲି ମୋ ଛାତି ମାଡ ହେଇଗଲା ଏମିତିକା ଟାଇପ
ଓହୋ ସାର୍ ଆପଣ ଟିକେ ବି ବର୍ଷା ଟାଇମରେ ଟିକେ ସତର୍କ ରୁହନ୍ତୁ କାହିଁକିନା ଏଇଟା ବହୁତ ଭୟାନକ।
ଆଜ୍ଞା ହଁ ଘଡଘଡିଟା ବେଶୀ ଯେତେ ବର୍ଷା ହବ କି ସିଏ ନାଇଁ ଏଇ ଘଡଘଡି ବର୍ଷା ହେଲେ ଘଡଘଡିଟା ହେଲେ ବହୁତ ଭୟ ଲାଗେ।
ସାର୍ ଘଡଘଡିରେ କିଛି ଏଫେକ୍ଟ ହୁଏ ନା ବିଜୁଳିରେ ସାର୍ ଆଫେକ୍ଟ?
ଦେଖନ୍ତୁ ଯୋଉ ଆମେ ଯୋଉ କହୁଛେ ଘଡଘଡି ବିଜୁଳି ଆଁ ଆମେ ଜାଣିଛେ କି ଆମେ ପଢିଥିଲେ କଣ ମାନେ ସାଉଣ୍ଡ ର ବେଗ ଅପେକ୍ଷା ସାଉଣ୍ଡର ଜଉ ସ୍ପିଡି ଅପେକ୍ଷା ଲାଇଟଟା ଆଗ ଆସେ ଆଗ ଆମେ ଦେଖୁଛେ ଲାଇଟଟା ଛ ମକହେଇଯାଉଚି ସେଟା ଆମେ କହୁଛେ କଣ ବିଜୁଳି ଆଉ ଯୋଉ ଘଡଘଡି ଯଉଟା ହାଉଁ ସେଟାକୁ କହୁ ବିଜୁଳି ଆମେ ଏଇ ଯୋଉ ଘଡଘଡି ଆମେ କହୁଛେ। ସାଉଣ୍ଡ ଟାକୁ ହଁ ସେ ବିଜୁଳି ଘଡଘଡିଟା ଲାଇଟ ଟା ଯୋଉ ମାନଙ୍କର ଯଦି ଦେହକୁ ଆଫେକ୍ଟ କରିଯାଏ ତାହେଲେ ସେ କଣ ମାନେ ଅ ବ୍ଲଡକୁ କହିଲା ବେଳେ ପୋଡିଗଲା ମାନେ ଆମେ ଯୋଉଟା ଏକ୍ସପିରିନ୍ସ ଦେଖିଛୁ ଆମର ସେଟା ଅ ସେ ସେଇୟା ହିଁ ହେଇଥିଲା ଆଉ ତାଙ୍କ ଉପରକୁ ଲାଇଟ ପଡିଗଲା ଆଉ ଜଣଙ୍କ ଉପ କାନ କୁ ଲାଗିଗଲା ସେ ସଟକିନା ମରିଗଲେ ଆଉ ସ୍ପଟ ଡେଥ ହେଇକି ଇ କିନ୍ତୁ ସେଇଠି ତାଙ୍କୁ ଉଠେଇ ନେଇ ଆସିଥିଲେ ସେ ସ୍ପଟଡେଥ ହେଇଯାଇ ଥି ହେ ଇଏ ଆଙ୍କୁ ବେହୋସ ହେଲା ଭଳିଆ ହେଇ ଯାଇଥିଲେ ସେ ଏ କିନ୍ତୁ ତିନି ବର୍ଷ ସଫର କଲେ।
ଆପଣ ସେ ନିଜର ଫ୍ୟାମିଲି ମେମ୍ବରଙ୍କ ସହିତ ଏମିତି ହେଇଛି ମାନେ ତ ଆପଣଙ୍କର ନିହାତି ଗୋଟେ ବହୁତି କ୍ଲୋଜ ଏକ୍ସପିରିଏନ୍ସରେ ଏମତି ହେଇଛି।
ଆଜ୍ଞା।
ଆଉ ସେ ସମୟରେ ବି ଦେଖୁଛନ୍ତି ବହୁତ ହି ମାନେ ଯଦି ଆମେ ଟ୍ରାଭେଲିଂ କରୁଚେ ବି ସେଟା ବି ସତ ସତର୍କତା ଅବଲମ୍ବନ କରିବାକୁ ପଡିବ କାହିଁକି ନା ଗାଡି ସ୍ଲିପ ହବାର ଚାନ୍ସ ଅଛେ।
ହଁ ହଁ। ଏ ଯୋଉଠି ଖାଲ ଖାଲ ହରିକା ରହିଯାଉଛି ସେଇଠି ରାସ୍ତାରେ କିମ୍ବା କାଦୁଅ ଯୋଉଠି ହେଇଯାଉ ସେଠି ଯଦି ରାସ୍ତାରେ କିଛି ଯଦି ମାଡି ହେଇଯାଏ ପଡିଯାଉଛନ୍ତି କିଛି ବି ହେଇପାରେ।
ହଁ ସାର୍ ଯେହେତୁ ପାଣି ହେଇ ଆଉଥିବ ନା। ତେଣୁ ତାର ଗ୍ୟାପଟା ବି ଜମା ଜଣା ପଡିବ ନାହିଁ।
ଆଜ୍ଞା ହଁ।
ଏମିତି ମତେ ବି ବହୁତ ସାର ଭୟ ଲାଗେ।
ହଁ ଅଁ। ଆଉ ଆପଣ ବି ଯେତେବେଳେ ବି ଯିବା ଆସିବା କରୁଥିବେ ଟିକେ ଦେଖିକି ଆପଣ ଯିବା ଆସିବା କରିବେ କାହିଁକି ନା ବର୍ଷା ଟାଇମରେ ଆପଣ ବାହାରକୁ ବାହାରିବେନି ଘଡ଼ଘଡଡି ଟାଇମରେ ବି ଆପଣ ବାହାରକୁ ବାହାରିବେନି। ଏଟା ଟିକ ଆପଣ ଦେଖିକି ନଜର ଦେଇକି କରୁଥିବେ।
ହୁଁ ଆପଣ ସାର ବହୁତ ବଡ ସଚେସନ ଥିଲେ ଏଇ ସବୁ କ୍ଷେତ୍ରରେ ମତେ ଦେଖିବାକୁ ପଡିବ କିନ୍ତୁ ଏମିତି କେବେ ହୁଏ ବି ୱାଟର ଲଗିଙ୍ଗ ବି ହେଇଗଲେ ସାର୍ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଇଯାଏ ଆପଣ ନିଜେ ବି ସେଇଟା ଅନୁଭୂତି ଆପଣଙ୍କର ଥାଇପାରେ କାହିଁକି ନା ଦେଖନ୍ତୁ ବର୍ଷା ହେଲେ ଲୋକ ରହିଯାଆନ୍ତି ନା ଯେତେବେଳେ ବର୍ଷା ଛାଡି ଯାଉଛି ତାପରେ ସେମାନେ ବାହାରନ୍ତି ଆଉ ରୋଡ ବହୁତ ତି ଜାମ ହେଇଯାଏ।
ହଁ ଆମର ଏଇ ଲୋକାଲ ରେ ବି ମଧ୍ୟ ଗୋଟେ ହେଇଛି ସିଏ ଗୋଟେ ଅଣ୍ଡର ଗ୍ରାଉଣ୍ଡ ତଳେ କି ମାନେ ଏପଟ ସେପଟ ହେଇକି ପାଣି ଗୋଟେ ଠାରେ ଜମି ଯେ ଆଉ ଏମିତିକା କଣ ଗୋଟେ ଥର ବସ୍ ଯାଇକି ପଶି ଯାଇଥିଲା ବହୁତ ପାଣି ପଶି ଯାଇଥିଲା ସେ ବସ୍ ଭିତରେ ଆଉ ସେଇଦିନ ମୋର ମୁଁ ସେଇଦିନ କୁହନ୍ତୁ ଆପଣ ମାନେ ଯାଇବି ନାହିଁ ନହେଲେ ସେଇ ଦିନରେ ସେଇ ବସ ରେ ଆମେ ଯାଉ ଆଉ ସେଇ ବସରେ ହିଁ ସେଇ ଅନ୍ୟ ଟା ରେ ଆସୁ ମାନେ ଦଟା ବେଳେ ଆମେ ଯୋଉ ଦିଟା ବେଳେ ଯୋଉ ବସ ରେ ମାନେ ଯୋଉଥିରେ ଆସୁ ସେଇ ଟାଇମରେ ସେଇ ଅଣ୍ଡରଗ୍ରାଉଣ୍ଡ ତଳେ ଦେଇକି ଆସେ ସେଇଥିରେ ମାନେ ସେଦିନ କୁହନ୍ତୁ ଆମେ ଯାଇନାହୁଁ ଏମତିକା ଟାଇପ ର ମାନେ ନ୍ୟୁଜରେ ଆସିଲା ବେଳକୁ ଆମେ ଚାରିଟା ବେଳେ ଯେତେବେଳେ ପଢିଲୁ ମାନେ ବସ୍ ଭିତରେ ଅଧା ଅଧି ପାଣି
ସେ ସାର କଣ ଖାଲ ଥିଲା କି ସେ ଏରିଆ ଟା ନା
ସେ ଏରିଆ ପୁରା ମାନେ ପୁରା ଅଣ୍ଡର ଗ୍ରାଉଣ୍ଡ ମାନେ ରାସ୍ତା ଯେତିକି ଯାଇଛି ଟ୍ରେନ୍ ଲାଇନ୍ ତା ତଳେ ଅଣ୍ଡରଗ୍ରାଉଣ୍ଡ ହେଇଛି ମାନେ ତଳେ ପଶିକି ସେପଟକୁ ବାହାରିକି ଯିବା ପାଇଁ
ଓ।
ହଁ ଏମିତିକା ଟାଇପର ଦି ଫୁଟ ପାଣି ଆସିକି ମଝିରେ ରହିଯାଇଛି ଜଣା ପଡନି ଆଉ ତା ତା ପରେ ସେଇ ଦିନଠୁ ଗମେଣ୍ଟ ଇଏ କରିଦେଲା ଯେବେ ବି ବର୍ଷା ହେଇକି ଧିକି ଧିକି ବି ପାଣି ଆସୁଛି ଓଭର ବ୍ରିଜ ଉପରେ
ଆଜ୍ଞା ଆଜ୍ଞା।
ବଡ ଗାଡି ଯିବା ପାଇଁ ସେଇଟା ପୁରା ବନ୍ଦ କରିଦଉଛନ୍ତି।
ସେ ସେତେବେଳେ ସେ-ସେ ଲୋକ ମାନଙ୍କର କିଛି ହେଇଥିଲା କି ମାନେ ଆଉ ସେମାନେ କିଏ ଥିଲେ ଗାଡି ଭିତରେ ଆପଣ
ବହୁତ ଜଣ ଆଫେକ୍ଟ ହେଇଥିଲେ ନ୍ୟୁଜ ପେପର ଆସିଥିଲା ଆମେ ତ ସେଇଦିନ ମୁଁ ତ ସେଇଦିନ ଆମେ ସେଇ ଟାଇମରେ ହି କାହିଁକି ଯାଉନଥିଲୁ ମାନେ କଣ ମୋର ହେତେ ମନେ ନାହିଁ ଅ ମୁଁ କମ୍ପ୍ୟୁଟର କ୍ଲାସ ଗଲା ବେଳେ କି ନ୍ୟୁଜ ଆମେ ସେ ଦେଖିଥିଲୁ କି ଏମିତିକା ଗୋଟେ ଇନସିଡେଣ୍ଟ ଘଟିଛି।
ଆଚ୍ଛା ଆଚ୍ଛା ସାର କିନ୍ତୁ ହ ଏତେ ଏସବୁ ଭିତରେ ଯିବା ପୁଣି ଲୋକମାନେ ସଫର ହ ଏଇ ସବୁ ନିହାତି ଭବେ ଗୋଟେ ଦୁଃଖଦାୟକ ଘଟଣା।
ଆଜ୍ଞା ହଁ ହଁ।
ଆପଣ ଙ୍କୁ ସାର୍ ବର୍ଷା ଟାଇମ ରେ କଣ ଖାଇବାକୁ ଏମିତି ଭଲ ଲାଗ?
ହଁ ମତେ ବେଶିକାଲି କି ଟିକେ ଯୋଉ ଛଣାଛୁଣି ଖାଇବାକୁ ଭଲ ଲାଗେ କିନ୍ତୁ ଆମ ଘରେ ସେଟାକୁ ଟିକେ ମନା କରନ୍ତି ଖାଇବା ପାଇଁ କିନ୍ତୁ ଆମର ଅ ଦେଖିବାକୁ ଗଲେ ଏମତିକା ହୁଏ ଦି ଥର ବି ହୁଏନି କୋଉ କୋଉ ମନ୍ଥ ରେ କହୁଛୁ କୋଉ କୋଉ ମ
ଆଜ୍ଞା ଆ
ଯୋଉ ଯୋଉଟା ମୁଢ଼ି ମିକ୍ସର ଯୋଉଟା ଖାଏ ମତେ ମତେ ଆଜ୍ଞା ହଁ ମତେ ବହୁତ୍ ଭଲ ଲାଗେ।
ସେଇଟା ବର୍ଷା ଦିନ ତ ବହୁତ ହିଁ ବଢ଼ିଆ ସେରେ ପାଗ। ଖାଇବା ର ଟେଷ୍ଟ ତାର ନିଆରା। ଆଜ୍ଞା ଆଜ୍ଞା। କମ୍ପଲସରି ବହୁ ଇଜିଲି ବନିଯିବ ଆଉ ଟେଷ୍ଟୀ ବି। ମୁଁ ଶୁଣିଛି ଓଡିଶାର କୋଉ ସ୍ଥାନରେ ସେଇ ଅ ମାନେ ସେ ମୁଢି ସହିତ ସାର୍ ଆଳୁଚପ୍ ମଧ୍ୟ ମିଶେଇକି ଖାଆନ୍ତି। ଆପଣ କେବେ ଟ୍ରାଏ କରିଛନ୍ତି କି ସାର୍ ସେଇଭଳି?
ମୁଁ ମୁଢ଼ି ସହିତ ଆଳୁଚପ ଟ୍ରାଏ କରିନି ମୁଁ ମୁଢି ସହିତ ସିଙ୍ଗେଡା ଖାଇଚ ମତେ ସିଙ୍ଗଡା ଟା କାଇଁ ବହୁତ୍ ଭଲ ଲାଗେ। ଆଳୁଚପ୍ ଟ୍ରାଏ କରିନି ଆଉ ଆପଣ ଯେବେ ତ କହିଲେ ମୁଁ ନିଶ୍ଚିନ୍ତ ୟାକୁ ଟ୍ରାଏ କରିବି। କାହିଁକିନା ସିଙ୍ଗିଡାରେ ଯଦି ମତେ ବହୁତ ଟେଷ୍ଟି ଟେଷ୍ଟି ଲାଗିଲା ଆଉ ଆଳୁଚପ୍ ଟା କାଇଁ ଟେଷ୍ଟ ଲାଗିବନି ମୁଁ ନିଶ୍ଚିନ୍ତ ଆପଣଙ୍କ କଥାକୁ ଯଦି ଆଉ କାଲି ବି ଯଦି ବର୍ଷା ତ ମୁଁ ଯେମିତି ହେଲେ ଟ୍ରାଏ କରିବି ଏଇ ଜିନିଷ ଟାକୁ।
ହୁଁ ହୁଁ, ସେ ସିଙ୍ଗଡା କିଣିକି ଖାଇବେ ନା ନିଜେ ଘରେ ବନେଇକି ସାର୍ ଖାଇବେ?
ଆ ସିଙ୍ଗଡା କିଣିକି ଏମିତି ନର୍ମାଲି କି ସେ ସିଙ୍ଗଡାରେ ଟିକେ ଅଧିକ ମାନେ କଣ କହିଲେ ପ୍ରି ପ୍ରିପାରେସନ ଟିକେ ଅଧିକ ଟାଇମ ଲାଗେ ନା ସେଥିପାଇଁ ନହେଲେ ଆମେ ବନେଇଛୁ। କେଭିଡ୍ ଟାଇମ୍ ରେ ଆମେ ବନେଇଛୁ। ସିଙ୍ଗେଡା
ଥାଙ୍କୟୁ ସାର୍ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆଉ ଥାଙ୍କୟୁ ସାର୍।